ଆଉ ଯାଇଥିବ ବୁଲିବାକୁ।
ରଜ ଯିବୁ ବୋଲି କହିଥିଲୁ ଗୋଟେହାର ଆଡେ ସେଡେ ଯାଇ ହେଲାନି। ଦେଖିବା କଣ ହଉଛି କେଜାଣି।
ଆମେ ବହୁତ ବୁଲିଛୁ।
ତମେ ରଜରେ ରଜ କରିଥା ଯୋଉଟା ଆକ୍ଚୁଆଲି ରଜ ତମେ ରଜ କରିଥା।
ହୁଁ ହୁଁ ଜଉ ଆମ ପଟେ ରଜରେ କଣ କହିଲୁ ଦୋଳି ଲାଗି କେତେ କଣ ହୁଏ ସବୁ ଦୋଳି ଫୋଳି ଲାଗେ ଆଉ ଯୋଉ ବଡ଼ ଲୋକମାନେ ଯେମିତି ବାବା ଫବା ସେମାନେ ତାଙ୍କର ତାସ୍ ଫାସ୍ ଖେଳନ୍ତି। ମିଠା ହୁଏ ପିଠା ହୁଏ ଘରେ ବିଭିନ୍ନ ପ୍ରକ କାର ଝିଅ ପିଲାବି ସବୁ ନୂଆ ଡ୍ରେସ୍ ପିନ୍ଧନ୍ତି।
ହୁଁ ତାଙ୍କର ବେଶୀ ରଜରେ ମଜ ନା ମାନେ ରଜ ପର୍ବଟା ହେଲା ଝିଅ ମାନଙ୍କର ଗୁଟେ ଖୁସି ବାସି ନୂଆ ଡ୍ରେସ ପତ୍ର ଭଲ ମନ୍ଦ ସବୁ ତାଙ୍କର ନଉ
ହୁଁ ଆଉ ପୁଅ ପିଲାଙ୍କର କିଛି ନାହିଁ।
ନା ଏଇ ତାପରେ ଆମ ପଟେ ସେତେ ଖାସ ନୁହୁଁ ଯେ ତଥାପି ହଁ ପିଲା କରୁଥିଲେ ରଜ ଖୁସି ବାସି ଭଲ ମନ୍ଦ ସବୁ ତାଳ ଠିକଠାକ ଚାଲିଥିଲା ଏ ମୁଁ ବେଶୀ ଏଞ୍ଜୟ କରିନଥିଲି ଆଉ ବେଶୀ ମାଧ୍ୟମତା ମନ ରଖିଥିଲା ଆଉ।
ହଁ ଆଉ ଜାଣିଛୁ ନା ଜାଣିନୁ ଆମ ରଜ ଝିଅ ବୋଲି ଝଅନୁ ଆମେ ଆମ ମାଟିକୁ ମା ମାନେ ନା ମାନେ ଆମ ମାଟି ତ ସେଥିପାଇଁ ସେଦିନ ବି ମାଟି ଯ ମାନେ ମାଟି ଯେମିତି ହଳ ହୁଏନି କିଛି ହୁଏନି ମାଟିିକି ଯେ ରେଷ୍ଟ ଛାଡ଼ି ଦିଅନ୍ତି। ରଜରେ ଝିଅ ପିଲା କାମ କରିବାକୁ ଦିଅନ୍ତିନି ନା ରଜ ବୋଲି ସେମିତି ମାଟିିକି ଆମେ ମା ମାନୁ।
କରିବେନି ସେମାନେ ଆଦୌ ମେନ କଥା ହେଲା ସେମାନେ ଆଦୌ ମାଟିହିଁ ଛୁଇଁବା କଥା ନୁହଁ। ଏବେ ଆଜି କାଲି କିନା ଗୋଟେ ଡେଟ ହେଇଲାଣି ବୋଧେ ସେମାନେ ଚାଲିକି ଜିବା ଆସିବା କରୁସନ୍ତି ତାପରେ ରୋଡ ବି ସବୁ ହେଇଗଲାଣି ପିଚୁ। ଯଉଟା ତାଙ୍କୁ ସୁବିଧା ହଉଚି ସେତେବେଳେ କଣ ଥିଲା ନା ଝିଅପିଲା ଖାଲି ପାଦରେ ମାଟି ହିଁ ଛୁଇଁ ପାରିବେନି। ରଜ ଦୋଳି ଥିଲା ରଜ ଦୋଳିରେ ଝୁଲି ପାରିବେ। ପିଠାପଣା ଭଲ ମନ୍ଦ ନୂଆ ପୋଷାକ ଅଳତା ସିନ୍ଦୁର ତାପରେ ନୂଆ ଲୁଗା ନୂଆ ପୋଷାକ ସମସ୍ତଙ୍କ ପାଇଁ ସେଟା ଯେମିତି ହେଲେ ରହିବ।
ହୁଁଉଁ। ହଉ।
ହଁ ଆଉ ତମର କଣ ରଜରେ ପୁଣି ଖିଆ ପିଆ ହେଇଥିଲା?
ହଁ ଆମର ପିଠା ପିଠି ତ ସବୁ ହେଇଥିଲା। ତ ଆମର ଏପଟେ ରଜରେ ତ ହୁଏ ଆମର ଭଲ ମନ୍ଦ ଟିକେ ରୋଷେଇ ହୁଏ ଘରେ ସମସ୍ତିଙ୍କର ଥାଏ।
ପ ପହିଲି ରଜରେ ସବୁ କଣ ହେଇଥିଲା କହୁନ?
ପହିଲି ରଜରେ ଆମ ଘରେ ତ ଆସିଥିଲା ରୋଷେଇ ବାସ ସାମାନ ସବୁ ରିଲେଟିଭ୍ ଆସିଥିଲେ ଘରକୁ।
ଆଚ୍ଛା।
ପିଠା ପଣା ହେଇଥିଲା ରୋଷେଇ ବି ଆ ବଡ ଆକାରରେ ହେଇଥିଲା। ରଜ ଖେଳ ଅ ଅ ପାଣି ଟିକେ ପିଇଦିଏ ମତେ ଭଲ ଲାଗିବ। ନା ଚଳିବ।
ହଁ ଚଳିବ ଚଳିବ।
ଉହୁଁ ଏଇ ନାଇଁ ରୋଷେଇବାସଟିକେ ବଡ ଆକାରରେ କଲୁ। ସବୁ ଆଇଥିଲେ କୁଣିଆନା ବହୁତ ଦିନ ପରେ ଏକାଠି ହେଇଥିଲୁ। ଘର ଲୋକ ବି ତାପରେ କରିକି ହଁ
ଯେହେତୁ ଆସିଥିବେ ରିଲେଟିଭ ଘରିକା ବନ୍ଧୁବାନ୍ଧବ ସମସ୍ତେ ଆସିଥିବେ ତେଣୁ କରି ଭଲ କଟିଥବ ଆଉ ଆମ ପଟେ ସେତେ ଆସିନ ଥିଲେ ବନ୍ଧୁବାନ୍ଧବ ତାପରେ ଆମର ବର୍ତ୍ତମାନ ଅଣସୁଧିଆ ଚାଲିଚି ଜଣେ ଡେଡ଼ କରି ଯାଇଥିଲେ ଆମ ଇଏରୁ। ତେଣୁକରି ସେଥିପରି ଆମର ଏ ବର୍ଷ ଟିକେ ସେତେ ଭଲସେ ପାଳନ କରାଯାଉନି। ଯାଇତାଇ କି ଗୋଟେ କରିଦବା କଥା ପିଠା ହଁ ହଁ ହଁ ହଁ। ଯାଇଥିଲା ଅ ତାପରେ ତାଙ୍କର ଆଗରୁ ନିଶାତବ ଥିଲା ଆଗରୁ। ତେଣୁକରି ସେ ତାକୁ ଟିକେ ଅଧିକ ଇଏ କରିକି। ଦେହ ଖରାପ ହେଲା ଆସ୍ତେ ଆସ୍ତେ ପରିସ୍ଥିତି ଭଲନଥିଲା ମେଡିକାଲରେ ଇଏ କରିବାକୁ ସେଥିପାଇଁ ଜଣ ମୁର୍ତୁ ହେଇଗଲା ଆଉ।
ଛାଡେ ସେ କଥା କଣ କରିବ।
ରଜ ପାନ ପୁଣି ଖାଇଲୁ ନା ନାଇଁ।
ହଁ ହଁ ରଜ ପାନ ତ ଖାଇଛି ମତେ ତ ପାନ ପସନ୍ଦ ନୁହଁ ଖାଲି ଏମିତି ଖାଇଦେଇଥିଲେ ଖୁସିରେ।
ହେ ପାନ ମୋର ବି ପସନ୍ଦ ନୁହଁ ମୁଁ ଖାଇନିବି ମୁଁ ଖାଇନିି। ସେ ତ ନୁହଁ କିଛି ତ ମାନେ କରି ହଉନି ରଜରେ। ତେଣୁକରି ଆଉ କିଛି କହିଲେନ ଛାଡ ସେ ଯା ହଉଛି।
ହଁ ଆଉ ଆସିବୁ ବାଣ ମରା ଦେଖିବାକୁ ମୋ ଆଡ଼େ।
ହଁ ବାଣମରା ଗଲେ ହୁଅନ୍ତା। ବାଣମରା ଭଲ ଲାଗିବ କି ଦେଖିବାକୁ। କେବେ ହଉଛି ଏଟା।
ଇଏ ଦେଖେ ସିଏ ହୁଏ ତିଥିରେ ହୁଏ। ଏ ଯଉ ଦୋଳ ଉତ୍ସବ ଯଉ ନଥାଏ ଦୋଳ
ଆଚ୍ଛା
ଆଉ ଦୋଳ ଉତ୍ସବରେ ଫାଷ୍ଟ ରାତିରେ ଦୋଳ ଆସିବେ ମାନେ ଠାକୁର ଆସିବେ ହେଲା ଯେମିତି ଆମେ ଗାଁ ଗାଁ ବୁଲିବେ ସେମତି ଠାକୁର ଆସିକି ଗାଁ ଗାଁ ବୁଲିବେ ହେଲା ଦୋଳରେ ଆସିବେ ବୁଲିବେ ରାତିରେ ତାଙ୍କ ଯେମିତି ଘରକୁ ଆଇିଲେ ଯେମିତି ଆମେ କିଛି ୱଲକମ ୱାଇସ ହୁଏ ହାଲକା ଟିକେ ବାଣ ଫାଣ ମାରି ବାଜା ଭାଜା ବଜେଇ ଟିକେ ତାଙ୍କୁ ୱେଲକମ୍ କରାଯିବ ହେଲା। ତା ପରଦିନ ସେଦିନ ଠାକୁର ସେଇଠି ରେଷ୍ଟ କରିବେ ହେଲା।
ଆଚ୍ଛା
ତାଙ୍କର ଯେଉଁ ରେଷ୍ଟ କରିବେ ତା ପରଦିନ ସଖାଳୁ ସଖାଳୁ ସଖାଳୁ ତ ନୁହଁ ସଖାଳୁ ନୀତିକାନ୍ତି ଚାଲିବ ଭୋଗ ଲାଗିବ ଇଏ ଲାଗିବ ତା ପରଦିନ ଦିପହର ଆଡିକି ଯେତେବେଳେ ସରିବ ନୀତିକାନ୍ତି ଠାକୁରଙ୍କର ତାପରେ ତ ବାଣମରା ହବ ଆଉ
ଦେଖିବାକୁ ତ ବଢିଆ ଲାଗିବ ନା, ହୁଁ ଯିବା ଭାବୁଛି ସମୟ ବାହାର କରି ଯିବା ଆଉ
ହୁଁଉଁ
କଣ ଲୋକଙ୍କ ସଂଖ୍ୟା ତ ପ୍ରବଳ ହବ।
ହଁ ଲୋକ ଆସିଲେ ପୋଲିସ ଫୋଲିସ ପ୍ରୋଟେକ୍ସନ ରୁହେ କିଛି ଅସୁବିଧା ହୁଏନି ଭଲରେ ହେଇଯାଏ ସବୁ ସୁରୁଖୁରୁରେ ହେଇଯାଏ। କିନ୍ତୁ ଯଦି କହିବୁ ଆସେ ଟିକେ ଯିବା ବୁଲାବୁଲି ବି କରିବା ଖାଇବା ଫାଇବା ଟିକେ କରିଦବୁ ଷ୍ଟଲ୍ ପଡ଼ିଥିବ ନା ଖାଇବାର।
ବାଣକୁ ବାଣ ଦେଖନ୍ତେ ଖାଇବାକୁ ଖାଇବା ହନ୍ତେ ଯାଇକି ହଁ ତ ଏଠୁ ସାରିକି ସନ୍ଧ୍ୟା ରାତି ଆଡିକି ସରିବ
ତମେ କଣ ଫ୍ୟାମିଲି ସହିତ ଆସିବ। ତମେ କଣ ଫ୍ୟାମିଲି ସହିତ ଆସିବ।
ନାଇଁ ନାଇଁ ଆମେ ଫାମିଲି ସହିତ କାହିଁ ଯିବା ଆମେ ସାଙ୍ଗସାଥି ହେଇକି ଯିବା କହୁଥିଲି ଫ୍ୟାମିଲି ସହିତ ଯିବାନି ଯାମ ଥିବନା। କାହିଁକି ଫ୍ୟାମିଲି ଯେବେ ସରିଯିବ ବାଣ ସରିଯିବ ସବୁ ଷ୍ଟଲ ପଡିଥିବ ଖାଇବା ପିଇବା ବୁଲାବୁଲିି ପାଇଁ ଫ୍ୟାମିଲି ନେଇକି ଆସିବା ପଛରେ
ଯୋଉ ବାଣ ଚାଲିଥିବା ଆମେ କାହିଁକି ନାଁ ଏ କଛି ଜାମ୍ ଥିବ ନା ଆମେ ତୁ ମୁଁ ଆଉ ସାଙ୍ଗସାଥି କିଛି ହେଇକି ପଳେଇବା ଆଉ
ମୁଁ ତାହେଲେ ମୋର ସାଙ୍ଗ ଦି ତିନି ଜଣଙ୍କୁ ନେଇକି ଯିବି। ତମେ ଆସିବ କଣ ସାଙ୍ଗ ସାଡ଼ୁ ସାଡୁ ସବୁ
ହଁ ହଁ ମୋର ଦି ତିନିଟା ସାଙ୍ଗ ଆସିବେ ବାହାରର ହେଲା ଆମ କଲେଜର ହଁ ତ
ବୁଲାବୁଲି କରିକି କରିକି ଆସିବ ଆଉ ଜଳଖିଆ ପତ୍ର କରି ବାଣମରା ଟିକେ ଦେଖି ଆସିବ ଆଉ।
ଟିକେ କଣ କହୁଥିଲି ସି ବିଚ ଆଡେ ପଳେଇଆ ଯଦି ହବ ସାରିକି ବାଣମରା ଦେଖା ସାରିକି ନାଁ
ହୁଁ ଭଲ ହବ ଠିକ ଭଲ ହୁଅନ୍ତା ମୁଁ ଭାବୁଛି ସେଇଆ।
ଗାଡ଼ି ତୋ ପାଖରେ କେତେଟା ହବ।
ଗାଡି କହିପାରିବିନି ଗୋଟେ ଜୋଡେ ହେଇପାରେ। ଭୋଜି କ ଭୋଜି କରିବା ସେଦିନ ଭୋଜି କରିବା
ଟାୟାର୍ଡ଼ଥିବା ଆଡ଼େ ଦେଖିକି ଏତେବାଟ ଦେଖିବା ସାଡେ କଣ ଭୋଜିି କରିହବ।
ଭୋଜି କଲେ ହଅନ୍ତା। ତମେ ତ ରୋଷେଇ ଭଲ ଜାଣିଚ। ମୋ ବିରିୟାନୀ ଠାରୁ ଭଲ ରୋଷେଇ ଜାଣିଛ କଲେ ହୁଅନ୍ତା।
ହଁ ଇଆଡ଼େ ଦେଖିତ ରାତି ହଉ କରିଦବା ଯି ଗ୍ୟାସ୍ ଫ୍ୟାସ୍ ନେଇକି ଯିବା ହାରି
ହୁଁ ତମତେ କହିଥିଲେ କିଏ ବୋଲି କେମିତି କଣ ହବ ମତେତ କାହିଁ କିଛି କହିଲନି।
କୋଉଟା?
କହିଥିଲ ବିରିୟାନୀ କେମିତି ହବ କହିଦେବି କାଇଁ
ଓହୋ ଆରେ ହେଲା ହଉ ତାହେଲେ କଣ କରିବାକୁ କହିଲୁ ଆମେ ଏଠି ଦେଖିବା ହେଲା ଆମେ ଆଉ ରା ରାତି ଯାଇଏ ଅପେକ୍ଷା କରିବି ରାତି ଯାଇ ଯାଲି ଆମେ କଁ କଇଁଲୁ ଦିଇଟାରେ ଷ୍ଟଟ୍ କରିକି ଆମେ ତେ ତିନିଟା ଯାଏ ଦେଖିବା ସାଢ଼େ ତିନିଟାରେ ଦେଖିବା ଏଇ ସାଢ଼େ ତିିନିଟାରେ ଗୋଟ ବାହାରିଯିବା ହେଲା
ଏଠୁ ବାହାରିଲେ ଚାରିଟା ଭିତରେ ପହଞ୍ଚିବା ଆମେ ଗୋଟେ ଭଲ ପ୍ଲେ ଦେଖିଚି ସେଇ ପ୍ଲେସରେ ବସିକି କରିବା ହେଲା ଲାଇଟ୍ ଫାଇଟବି ଅଛି ସବୁ ପାଣି ଫାଣି ସୁବିଧା କିଛି ପ୍ରୋବ୍ଲେମ୍ ନାହିଁ ସେଇଠି କରିବା ମୁଁ ତୁବି ଶିଖିଯିବୁ ହେଲା
ଆଚ୍ଛା ମତେ କହୁନ ତାର କଣ ସବୁ ଇନଗ୍ରେଡିଏଟ ଦରକାର୍ ସବୁ କହୁନ?
ଇଂଲି ଦେଖିବୁନୁ। ଇଂଗ୍ରିଡ଼ିଏନ୍ସ ମୁଁ ସେଇଠି ଦେଖିବୁ ଦେଇଆ ଆମେ କଣ କହିଲୁ ପାଞ୍ଚ ଛଅ ଜଣ ହେଇକି ଯିବା ଆଉ ଯାହା ଜିନିଷ ଦରକାର୍ ଏବେଠୁ କଲେକ୍ସନ କରିଦେବା
ହୁଁ ଠିକ୍ ଅଛି ମୁଁ ତାଙ୍କୁ କହିଦଉଚି ଯାହା ଯାହା ଦରକାର୍ ତ କହିଦବ ନହେଲେ ଲିଷ୍ଟ କରି ଛାଡ଼ିଦବ ମୁଁ ସେମାନଙ୍କୁ କହିଲେ ସେମାନେ ଦେଇଦିଅନ୍ତେ। ନା ତମେ ସାଡ଼ୁ ନେଇଗଲେ ପାଖ ହବ?
ନାଇଁ ନାଇଁ ମୁଁ କଁ କରୁଚିନା ମୁଁ ତମକୁ ଲିଷ୍ଟ କରିକି କରିଦଉଚି ହେଲା ମସଲା ମସଲି ମୁଁ ଟିକେ ବାହାରେ ଅଛିତ
ହେଲା ମୋରେ ଟିକେ ନେଇକି ପ୍ରୋବ୍ଲେମ୍ ହବ ମୁଁ ତାକୁ ଲିଷ୍ଟ କରି ଛାଡ଼ିଦଉଚି ହେଲା ଆଉ ଇଏ କରିଦଉଚ ତୁ ତେମେ ଦୁଇ ଜଣ ଆସିବ ସେଇ ତୁମେ କେତେଜଣ ଆସିବ ଭାବୁଚ ଦୁଇ ଜଣ ନା ତିନି ଜଣ ନା ଚାରି?
ଚାରି ଜଣ ଆମେ ଚାରି ଜଣ ଖଣ୍ଡେ ଯିବୁ ଯୋଡ଼େ ଗାଡ଼ି ଯିବ ଚାରି ଜଣ ହଣ୍ଡେ ଯିବୁ।
ହଁ ହଁ ହଁ ହେଲମେଟ୍ ଫଲମେଟ୍ ସବୁ ନେଇକି ଆସିଥିବୁ ହେଲା?
ହୁଁ ହୁଁ ସୁବିଧାରେ ସୁରକ୍ଷାରେ ଯିବା ପଡ଼ିବନା
ନେଇକି ଆସିଥିବ ମୁଁବି ଆମେ ମୁଁ ମୋ ସାଙ୍ଗ ହୋଇକି ଆମ୍ବି ସେଚାରିଜଣବା
ଆଚ୍ଛା।
ଆଠ ଜଣ ହେଲେ ଆରାମସେ ହଁ ହଁ ଆମେବି ଚାରିଜଣ।
ଆଛା ଠିକ୍ ଅଛି ତାହେଲେ।
ମୁଁ ତିନି ଜଣ ସେସାଙ୍ଗ ସାଡ଼ୁ ଆସିବେ ଆଉ କାହାକୁ କିଛି କହିବାନି ଆମେ ଅଳ୍ପ ପିଲାଯାଇକି ଅଳ୍ପ ପିଲା ହୋଇକି ଆସି
ପିଲାଗଲେ ଭଲ ଲାଗିବନି ଯୋଉଠି ସୁନସାନ୍ ଜାଗା ଦେଖିକି ଯୋଉଠି ଆମ ଭଲ ଲାଗିବ ସେଜାଗାରେ କରିବା ଅସୁବିଧା ଆଉ
ହଁ ଏବର୍ଷ ସେୟା କରିଦବା ତୁ ମୁଁ ଏକେ ଯିବା
ମୋ କଲେଜ୍ ସାଙ୍ଗକୁ ଡାକିବିକି ଭଲ ହୁଅନ୍ତା। ଡାକନ୍ତି ଏୟା ପିଲା ପିଲା ଅଧିକ ହେଇଯିବେ ପିଲା ଦଶ ବାର ଜଣ ହେଇଯିବେ ତାପରେତ ଆମ ସାଙ୍ଗ ପୁଣି ଚାରି ଜଣ ଆସିବେ ମିଶିକି ପନ୍ଦର କୋଡ଼ିଏ ହେଇଯିବେ।
ପୁଅପିଲା କରିବେ ଏଠି ନୁହଁ।
କରିବା ଭଲ ସୁବିଧାରେ କରିବା ଠିକନା ଅଧିକ ପିଲା ହେଲେ ଭଲଲାଗିବନି। ଏତେବି ବାଗ ଲାଗିବନି ଅଧିକ ପିଲାହେଲେ। ସେଦିନ କେତେଟାରେ ନବୁ ସେଠିକି?
ଉଁ ହୁଁ। ହଁ କେତେଟାରେ ଉଁ ଆମେ ଦେ ଆ ରୋଷେଇ ଷ୍ଟାର୍ଟ କଲା ଅଳୁ ହେଇଯିବ ପାଂଶଟା ଭଳିଆ ହେଇଯିବ। ସେ ଆଠଟା ଭିତରେ ସାଢ଼େ ଆଠଟା ଭିତରେ ସରିଯାଇଥିବ ଆଠଟା ସାଢ଼େ ଆଠଟା ବି ହବନି ଆ ଟାଇପିରେ ସରିଯାଇଥିବ ମତେ ନାଗୁଚି ନା ତମେ ସବୁ ହେଲ୍ପ ଟିକେ କରିଦେଲେ ହଁ। ଆଟା ଭିତରେ ସରିଗଲେ ଅଁ ହେଇଥିବ। କିଛି ନାଇଁ ଚାରି ଜଣ ଅଛେ ଚାରି ଚାରି ଆଠ ଜଣ ଅଁସୁବିଧା?
ନାଁ ଅସୁବିଧା ନୁହଁ ମୁଁ ଦେଖିକି କହୁଚି।
କାଲି ନୁହଁ ତୁ ମନକିରି ତାଙ୍କୁଠୁ ସଖାଳୁ ଉଠି ଫୋ
ହୁଁ। ବ ମୁଁ ତାଙ୍କୁ ଜଣଉଚି ମୁଁ ତାଙ୍କୁ ଜଣଉଚି କାଲି ଭିତରେ ମୁଁ ତାଙ୍କୁ ଜଣଉଚି ଯିଏ ଯିବେ ଯିବେ ନହଲେ ନାଇଁ। କହାକୁ ବାଧ୍ୟ ନାହିଁ।
ହଁ ବାଧ୍ୟ ନାହିଁ ନହେଲେ ଅଲଗା କୋଉ ସାଙ୍ଗ ପଳେଇବେ ହେଥିରେ କଁ ଅସୁ ସମତେ ଅନେକକି ବଇଛନ୍ତି ଯିବେ ବୋଲି।
ଅଁ ଯେ ଯିବ ସିଏ ଯାଉ।
ହଁ କାଇଁକି ନାଁ ରପୁ ତୁ ଯା ଫେଷ୍ଟିଭାଲ ବି ଅଛି ନା।
ଉଁ ହୁଁ ହୁଁ।
ହଁ ସେଥିପାଇଁ ଯାଇକି ବୁଲିକି ଆସିବେ ତା ଆଗୁକୁ ବି ବର୍ଷା ଦିନଟା ବି ଆସିଲାଣି।
ଯା ହୋଉ ମତେ ରଜକୁ ହେଲେ କହିଥାନ୍ତ ରଜକୁ କରିଦେଇଥାନ୍ତେ ଭଲ ହେଇଥାନ୍ତା ତମେ ତ କହୁଚ ସାଙ୍ଗ ସାଙ୍ଗ।
ସେ ଜାମ୍ ଥିଲା ନାଁ ସେଥିପାଇଁ ଆଉ ଇଚ୍ଛା ହଉନଥିଲା ଫାଙ୍କରେ ଯିବା ଫାଙ୍କରେ ଆ ସମସ୍ତେ ଯାଇଥିବେ ସମସ୍ତେ ଛୁ ଟିରେଥିବେ ସମସ୍ତେ ଯାଇଥିବେ‌।
ହ ଡେ ରଜରେ ଅଯଥା ର ରଜରେ ଅଯଥା ଘରେ ରହିଲି ନା ମୁଁ ସେଇଥିପାଇଁ କୋହୁଥିଲି ଯାଇଥିଲେ ହାରି ସିଆଡେ ଭଲ ହେଇ
ଓହୋ ମୋର ଆଉ ଖେ ମନ ପଡ଼ିଲାନି ତୋ କ ତା ମୋ ସାଙ୍ଗ ସାଥିରେ ପଳେଇଥିଲି ତ ତୋ କଥା ମନେ ପଡ଼ିଥିଲେ କହିଥାନ୍ତି ଆଉ ଛାଡ଼େ। ନେକ୍ସ ଟାଇମ୍ ତତେ କିନ୍ତୁ କହିବି ଯେତଳେ ବି ଯିବି।
ହୁଁ ମୁଁ ଜୟପୁର ଗୋଟେ ଇଲେଟ୍ରି ପଠି ଯାଇଥାନ୍ତି ଯେ ଯାଇ ହେଲାନି ସ୍ୟାଡ଼େ ଦେଖିବା ଆଉ। କରଦବା ନହେନେ ଆଉ।
ହୁଁ ତୋର ଗାଡ଼ି ଅଛି ଟି?
ହୁଁ ମୋର ଅଛି ଆଉ ଗୋଟେ ସାଙ୍ଗଟାକୁ କହିଚି ସିଏ ତାର ନେଇକି ଆସିବ।
ହଁ ବଢ଼ିଆ ତାହେଲେ ହେଲା ନାଇଁ ନାଇଁ ମୁଁ ମୋ ସାଙ୍ଗସାଥି ତି ଆସେ ମୁଁ ଆମ ଗାଡ଼ିରେ ଯାଇଥାନ୍ତି କିଛି ନାଇଁ ନାଇଁ ମୁଁ ପଚାରୁଥିଲି ଏମିତି ଖାଲି କଥାକୁ।
ଅହ।
ନେ ଦେଖେ ଯଦି ହେଲା ଆମେ ଅଁ ସଖାଳୁ ସଖାଳୁ ସେ ଦିନ ମାନେ ଇଏ କରିକି ଜଲ୍ଦି କାମ ସାରିଦବା। ଜଲ୍ଦି କରି ଜଲ୍ଦି ଆସିବା ହାରି ଆଉ କଁ?
ସେଠି ହବ କେତେଟାରେ ବଣମୂଳେ କେତେଟାରେ ହବ?
ଆ ଦିଟାରେ ଷ୍ଟାର୍ଟ ହବ ପା ଆରେ ଦେଖେ ଦିଷ୍ଟା ଷ୍ଟାର୍ଟ ହେଲେ ତମେ ଜଲଦି ଟିକେ ବାହାରିକି ଆସିଥିବେ ଟିକେ କୁଅ ହାତରେ ଘଣ୍ଟାଏ ରଖିକି ତମେ ଜଲ୍ଦି ବାହାରି ଆସିଥିବ ହେଲା। କାରଣ ଆମେ ଗୋଟେ ଭଲ ସେଫ୍ ସ୍ଥାନ ଦେଖି ଠିଆ ହେଇକି ଦେଖିଦବା ହେଲା ଗାଡ଼ି ବି ବାହାରେ ରଖିବି କାରଣ ଜାମ୍ ହେଇଯିବ ନା ଗାଡ଼ିଟା ଗହଳିରେ ରହିଯିବ ହେଲା ମିଶି ଗୋ ଠିଟି କ ଆ ମାନେ ଗୋଟେ ଟିକେ ମିଶି ଗଲେ ଦେଖି ଦେଇକି ସା
ଉଁ ହୁଁ ଗାଡ଼ି ଗୋଟିଏ ଠାଇଁ ଥୋଇକି ତାପରେ କାଢ଼ି ନେଲା ଅଳୁକୁ ଆମୂକୁ ଅସୁବିଧା ହବ ସେଠୁ ଗଲେ ପୁଣି ସି ବିଚ ଆଡ଼େ
ହଁ ସିଏ ବା କରିବା ବା ଆଃ ସେ ପାଖେରେ ମ ଆମେ ଯୋଉ ରୋଷେଇ କରିବାନି ଝାଉଁବଣ ତା ତଳେ। ସିଏ ଯାଇକି ସେଠି ଗାଧା ଗଧି କରିବେ ସବୁ ଅଛି ମୁଁ ରୁଅ ତୁ ମୁଁ ରୋଷେଇରେ ଅଛି ଆଉ ଦି ଜଣ ଗାଧିଆଧି କରଦେଲେ। ଆମେ ଜଲ୍ଦି ଗଲେ ଗାଧା ଗାଧି କରିବା ସନ୍ଧ୍ୟା ହେଇଗଲେ ଗାଧେଇ ହବନି ନା।
ତାପରେ ଆମକୁ ହାତ୍ ହାତ୍ ହାତରେ ସମୟ ରଖି ଯାହା କରିବାକୁ ପଡ଼ିବ।
ହଁ ସେଇଆ ଜଲ୍ଦି କେତେ ସମୟ ଲାଗୁଛି ଆମ ପାଖରେ ନା।
ଅତେବ ପିଲାଉରା ପିଲାଉରା ଦୂର ବାଟରୁ ଆସିବେ ନା ଆମକୁ ହାତକୁ ସମୟ ହାତରେ ସମୟ ଦୂରରେ ରଖ।
ଓହୋ ସେ ତିନିଟାରେ ବାହାରିଲେ ଆମେ ସାଢ଼େ ତିନିଟା ଭିତରେ ପହଞ୍ଚିବା ଚାରିଟାରେ ଗାଧିଆ ଗାଧି କରି ପାଞ୍ଚ କେତେବେଳେ ଯାଏଁ ଆଉ ହେଇଯିବ କିଛି ମାନେ ନାହିଁ। କିନ୍ତୁ କାଲି ତାଙ୍କ ମନକି ଟିକେ ଫୋନ୍ କରିଦବୁ ହେଲା।
ହଁ ତାହେଲେ ଠିକ୍ ଅଛି। ମୁଁ କାଲି ତାଙ୍କୁ ଇନଫର୍ମ କରୁଚି। ସେ ମାନେ କେତେ ଜଣ ବାହାରନ୍ତୁ ମୁଁ ଆଗ ଦେଖେ ଦି ଜଣ ବାହାରିବେ। ମୁଁ ତମକୁ କଣ୍ଟାକ୍ଟ କରିକି କହିବି ଆଉ। କେତେ ଜଣ ବାହାରିଲେ ନ ବାହାରିଲେ ସେମାନେ ସମସ୍ତେ। ଯିବେ ବୋଲି ଗ୍ୟାରେଣ୍ଟ ଅଛି ମୁଁ କହିଦେଇ ସମସ୍ତିଙ୍କି ସମସ୍ତେ ଯିବେ ବୋଲି ହଉଛି ଗ୍ୟାରେଣ୍ଟର।
ହୁଁ।
ଝିଅ ପିଲା ଯିବେ କଣ?
ନାଇଁ ନାଇଁ ପୁଅ ପିଲା କେତେ ଜଣ ଯିବେ କରିବେ ଝିଅ ପିଲା କାଇଁ ନବା ଆଉ କେତେବେଳେ ଦିଆ ଯାଉ ଯୋଉ ଦିପ୍ ଦୀପାବଳି ହେଲେ ଯିବା ତାଙ୍କୁ ନେଇକି ଆଉ କଣ ଦୀପାବଳି କହିଲେ ଏବେ ତ ତାଙ୍କର